ମୁଁ କହିଲି, ତୁ ଆଜି ଅଫିସ ରେ, କିଏ ନାହାନ୍ତି ରହିବୁ ନା ପଳେଇବୁ ଶୀଘ୍ର ।
ଆ
ଦିନ ସାରା ଏନା ଏକା ରହିବୁ ହେଠି, ନା ପଳେଇବୁ ଶୀଘ୍ର ଛଡିଦେବେ ସାରେ
ନା ନା ମୁଁ ରହିିବି ନା, ଛୁଆ କେହି ନାହାନ୍ତି, ମୁଁ ନ ରହିନେ ଅଦ୍ଭୁତ କଥା ।
କେତେ ଜଣ ଷ୍ଟାଫ ଟୋଟାଲି କେତେ ଜଣ?
ମୋ ବ୍ରାଞ୍ଚରେ, ମୋ ଟିମରେ, ଅଛନ୍ତି ସାତ ଜଣ
ହୁଁ । ଆଉ କେତେ ଜଣ, ମାନେ ଟିମ୍ କେତେ ଜଣ, ଟିମ ମେମ୍ବର କେତେ ଜଣ?
ଟୋଟାଲି ପିଲା ତ ବହୁତ ଅଛନ୍ତି, ଆମର ବ୍ରାଞ୍ଚ ହଉଛି ଚାରିଟା ପାଞ୍ଚଟା ବ୍ରାଞ୍ଚ
ହୁଁ ହୁଁ, ଆଛା ।
ଏଇଟ୍ ଅଛ ନା ଆମେ କମ୍ ଅଛୁ ଆଉ, ଛୋଟ ଡ୍ରାନ୍ସଟା ଆମର ତ
ହୁଁ । ଛା ଆଉ କଣ ଯିବୁ ହୋଟେଲ ଖାଇବୁ କଣ? କୋଉଠି ପାଖରେ ସେଠି ହୋଟେଲ ନା? ଦୂର ଅଛି
ହୁଁ ହୁଁ, ପାଖରେ ପାଖରେ, ନା ପ୍ରସାଦ ନୁହେଁ ଯେ ଏଇଠୁ ପାଖ ପାଖରେ ଅଛି । ତାକୁ ପଠେଇବି, ଆମ ପିଲା ଯିଏ ଅଛି ଯେଉଁଟାକି ଖାଇବା ଆନ୍ଦବ କିଏ ଯିବ ଆଣିଆ
ହୁଁ ।
ବର୍ଷା ହଉଛି ଟୋପା ବନ୍ଦ ନାହିଁ, ହେଲେ ସେତେ ବେଳୁ ଆ ଯ ଗଲା ବବେଳୁ ତମେ ତାପରେ ପରେ ତମେ ଯାହା ଭଲରେ ପଳେଇଛ, ତା ପରେରେ ପରେ ହଉଛ
ହିରୋ ନାଇ, ରେନିବୋଟ ଆଣିଛନ୍ତି ନା?
ନା ତୋ ଭାଇ ରେନିକୋଟ ନେଇ ନାହାନ୍ତି, ତୋ ଭାଇ ଯୋଉ ରେନିକୋଟ ଟା ଅଛି, ସେଟା ତାଙ୍କ ଆଉ ହଉନି । ମେ ତମେ ବେଟୁ ହେଇଗଲାଣି ତମେ କ ହଉନି ଆ ହଉ ମୁଁ କି ନେଇଯାଉନ, ନେଇଯାଉନ, ମୁଁ ସବୁବେଳେ କହୁଛି, ସେଟ ହଉ ନାଇଁ ମୁଁ କହୁଛି, ତୁ କହୁଛୁ ନେଇଯା । ହଁ, ମୁଁ କେମିତି ଜାଣିଲି ହଉନି ବୁଲିକା, କାଲି କହୁଥିନି କହିଲେ, ହଉନି ବୋଲି ମୁଁ ନଉନି ଆଉ କଣ ମୁଁ ଜାଣିପାରୁନି ହଉନି ମତେ କହୁଛ ଭ ହ ଏ ବା ଝିଅ ଆଜି ବର୍ଷ ସାରା ଭାଇ ଭଉଣୀ ଯାହା ହଉଛନ୍ତି ଲୋ, ଆ
ଯୋଉ ରଶ୍ମି ଘ ନା ମାମିନା ଘର ତ କେତେବେଳେ ଆସୁଛନ୍ତି କି?
ଏଇ ଯୋଉ ଏଗାରଟା
ଆସିନେ ରାନ୍ଧିବାଡ଼ି ତମେ ରଖିଥିବ, ସେ ଖାଇବେ ।
ସେ କଣ ଏଇ ଆଜି ଭାତ ସକାଳେ ଛ ମା ବସିଥିଲେ ଆଉ ଭାତ ବ ସଇଲ ଭାତ ଯେ ସେ ବାପାଙ୍କୁ ହେଇ ଯୋଉ ମଦୁରା ଖାଇ ଦେଇଛନ୍ତି, ମାନେ ମୁଦ୍ରା ମୁଦୁରା ପଖାଳ ଖାଇଦେ
ହଁ ।
ପଖାଳ ଦିରେ ମୁଁ ଖାଇଦେମି ଅଛି ମାନେ ଆଉ କିଏ ବର୍ଷାର ଦିନରେ ପୁଣି ଭାତ ବସେଇବ ଆଉ ସେଇ ପଖାଳ ଅଛନ୍ତିଟା ଖାଇଦେମ ସେ ତାଙ୍କର ରୁଟି ଥିଲା ଭିତିଟା କରିକ୍ ଖାଇ ଦେଇଛନ୍। କଲିକି ନେଲେଣି ଖାଇଲେଣି ଆଉ ମୋର ପଖାଳ ଦି ଟା ଖାଇଦେବି ଛୁଆ ତ ଖାଇଛନ୍ତି ଯେ ଟିକେ ଭାତ ଆଉ ସେ ଆଉ ସେ ନେଇ ଖାଉଛନ୍ତି ମୁଁ ମୋର ଖାଇନଥିଲି ଭୋକ କଲାଣି ସକାଳୁ ସେ ଇଆଡୁ ସିଆଡୁ ଟିକେ ଖାଇ
ଓ ନାନୀର ଦାୟିତ୍ଵ ହେଉଛି ଡେଲି ଯେ ସିଏ ଭାତ କରିବ ଅ
ଦାୟିତ୍ଵ କଣ ନା ନା ଦାୟି ତ୍ଵ କଣ କି ଇଆଡେ ମୁଁ ରୋଷେଇବାସ ଭଜା ଭଜା କରେ ରୁଟି ଫୁଟି କରେ ଦେଖନ୍ ଯଦି ଖାଇବା ଡେରି ହଉଛି ରୁଟି ଫୁଟି କଲା ବେଳକୁ ଛୁଆ କେଁ କଟର ଇଆଡ଼େ ବାପା ବ୍ୟସ୍ତ ହଉଥୁବେ ସେଇଥିପାଇଁ ସେ ତାଙ୍କର ଭାତ ଦିଟା ବସେଇ ଦିଅନ୍ତି।
ସେ ତା ସ୍ତ୍ରୀ କିଛି କରିବନି ତା ଛୁଆ ଖାଇବ କଣ ସେ କିଛି କରିବନି ପଳେଇବ
ହଁ ପଇସା ବାଲା ଲୋକ ପଇସା ଅଛି। କିଣିକି ଦେଇଦେବେ। ଖାଉଛୁ ସବୁ ମା ପଇସା। ମୋ ଦେହ ଭଲ ହଉନି ମୋ ଦେହ ଭଲ କରିକି ଦିଅନ୍ତି ମୋ ଦେହ ଭଲ ହଉନି କହୁଥିଲା ବା କାହାକୁ ଗୋଟେ ଦେହ ଭଲ ନଥିଲା ସବୁ ପଡିଥିଲା ଦେହ ଭଲ ରହୁନି ବୋଲି କରିପାରୁନି। ପାଉଛୁ
ମରଣ ହଉନି।
ଏଇଠି ସବୁ ଯାକ ଆସିକି ସ ସେ ହାବୁଡୁଛନ୍ତି ତୁ କହିଲେ କଣ ହବ ମୋତେ କହୁଛୁ ଆଟୋସ୍ପିୟର ଟା କେତେ କେମିତି ରହିବ ଆଟମସ୍ଫିୟର ଟା କେମିତି ରହିବ ଆଟମସ୍ଫିୟର ଟା କ୍ରିଏଟ କରିବାକୁ ପଡିବ ବୁଝିପାରିଲୁ ନା। ସବୁ ଜିନିଷ
କେଜାଣି କଣ କହିଲଣି ମତେ ରଶ୍ମି କୁ କହିବି ଯିବ ଏଥର ଶିଶୁ ମନ୍ଦିର।
କହିଲେ?
ହଁ ହଁ ଆର ଆର ବର୍ଷକୁ ସେ ଫେବୃଆରୀ କି ସେ ପଳେଇବ ଶିଶୁ ମନ୍ଦିର ଝିଅକୁ ନେଇକି ମୁଁ କହିଲି ପୁଅଟା ନା ହଁ ସେ ତାର ଦେଖିବା କଣଟେ କରିବା ସେ ପଳେଇବ ତାର ଶିଶୁ ଶିଶୁ ମନ୍ଦିର ସେ କାଁ ଆଉ କାହିଁକି କାମ କରିବ ସବ ପଲଉ ନାନୀ ରାନ୍ଧି ବାଢ଼ିକି ଦବ ସମସ୍ତଙ୍କୁ ଯା।
ହୁଁ। ସବୁ ଯିବ ନିଜେ ନିଜେ ରୋଷେଇବାସ କରି ଥୋଇଥାଇକି ଯିବ ଆସିକି ଖାଇବ। ଏଥର ମୁଁ ସେଏଆ କରିବ ଯିଏ ଯାହା ଘରୁ ବାହାରିକି ଯୁଆଡେ ଯିବ ରୋଷେଇବାସ କରିକି ତାପରେ ଥୋଇକି ଯିବ ଆସିକି ଖାଇକି ଖାଇବ ହିଁ ହିଁ। ମୁଁ ମାଆଙ୍କ ସେ ମୁଁ କାହିଁକି କହିକି କହିଲୁ ଦେବି ମୁଁ ବୁଢ଼ୀ ହେଲିଣି ଆଉ କରିକି ଦେଇପାରିବି। ସିଏତ
ସେ ଆଉ କହିଲା ମୁଁ ଜ୍ୟୋତି କିି କହିନି ଡିପ୍ଲୋମା କର କଲାନି ଜିତୁକୁ କହିନି ଡିପ୍ଲୋମା କର କଲାନି ସବୁ ସୁଳା ଡିପ୍ଲୋମା ନ କରିକି ବୁଲୁଥିଲେ ଜ୍ୟୋ ରିୟା ଆଉ ସେଫ୍ଟି କୋର୍ସଟା କରିଦେଇଛେ ମାନେ ମତେ ତ କାଇଁ କହୁନଥୁଲୁ ଡିପ୍ଲୋମା କରିଥାନ୍ତି ଚାକିରି ଟା କରିଥାନ୍ତି ତୁ ଟିକେ ଭଲ ନଲେଜ ଥିଲୁ ସେଥିପାଇଁ ଯେତେବେେ ବାଟେରୀ ନିଆଁ ହେଇଥିଲା ତୁ ତୋର ବାଟରେ ଯାଇ ହିଁ ପାଇଲୁନି ମତେ କହୁଛି ତୁ ତୋର ବାଟରେ ଯାଇପାରିଲି ନା ଭଲ ଚାକି ସେ କରିକି ବସି ଥାନ୍ତୁ ତୋର ସ୍ଵାଧୀନରେ ଚାକିରି କଲାନି ଏ ଚାକିରି କରିଲା ଆଉ। ତବେ ଝିଅ ଯଦି କନସିପ ନ ହେଇଥାନ୍ତା ନ ହେଇ ଥାନ୍ତା ମୁଁ ସତରେ ଗୋଟେ ଭଲ ଫଲ ଚାକିରୀ କରିକି ମାଷ୍ଟର ନହେଲେ ବି ଅଲଗା କିଛି ବି ଗୋଟେ ଆରଆଇ ଫେରାଇ କି ଏମି ଯେଉଁଥିରେ ନର୍ସିଂ ଫର୍ସିଂ ଯେଉଁଥିରେ ଗୋଟେ ବାଜିଥାନ୍ତା ରେଲୱେ ଭେଲୱେ ସବୁଦିଏ ମୁଁ ତଡ଼ ମଡ଼ା ସବୁ ଦିଏ ଥରେ ପା ଦେଇ
ନଲେଜ ଭଲ ମାନେ ଯାହା ହେଲେ କି କଣ କି ଯାହା ହେଲେ ଇଂ ଭଲ କହିପାରିବା ସବୁ ଜିନିଷ ବିଏସିି ଯାହାହେଲେ ନା ନାଇଁ। ମୋର ନଲେଜ ତ ଭାଇ କହିବାକୁ ସତରେ ମୁଁ ସେତେ ଇଏ ନୁହଁ ମାନେ କହିବି ଆଉ କଣ ଏତେ ମୁଁ କଣ ତମ ସାଙ୍ଗରେ ସମାନ ନଲେଜ ଥିବ କି ନା କି ପଢେଇ ପାରିବି ନା ସେମିତି ନାହିଁ
ତାପରେ ମୁଁ କଣ ପ୍ରିଭିଅସଲି ମୁଁ ପୁରା ପଢଉଥିଲି ହେଲା ମାନେ ମୁଁ ମାନେ ମୋ ଟେନ୍ଥ ପରଠୁ ପୁରା କଣ୍ଟିନ୍ୟୁଅସ୍ଲି ଛୁଆଙ୍କୁ ହିଁ ପଢ଼ଉଥିଲେ। ହେଲା ମୋର ପୁରା ସ୍କୁଲ ମାନେ ଭାବ ସ୍କୁଲରେ କେତେ ଛୁଆ ସ୍କୁଲ ରେ କେତେ ଛୁଆ ହାଇସ୍କୁଲରେ ଭାବ ସେ ଛୁଆଙ୍କୁ ବି ମୁଁ ପଢ଼େଇକି ଆସିଛି ପଚାରିବ ହିରଣ ଭାଇଙ୍କୁ। ପୁଣି ସାଇନ୍ସ ପଢ଼ଉଥିଲି ଛୁଆଙ୍କୁ।
ଆଉ ସେଇଆା ଆଉ କଣ ଯାହା ହେଲେ ବି। ପଢ଼ା ପଢ଼ା ସହିତ ପଢ଼ା ପିଲାଙ୍କୁ ପଢେଇବା କଣ୍ଟିନ୍ୟୁ ସେଟା ସେଇଟା ମାନେ ଗୋଟେ ନଲେଜ ସେଇଟା ସେ ଯାହାହଲେ ବି ଅଭ୍ୟାସ ଟା ବହୁତ ହବ।
ତାପରେ ମୋ ବେଳା ଖରାପ ମୁଁ ବି ଛାଡ଼ିକି ଆସିକି ମଲି ଇଆଡେ ଆଉ। ମତେ କିନ୍ତୁ ମୋ ନଣନ୍ଦ ମୋ ଶାଶୁ ବହୁତ ଫୋର୍ସ କରୁଛନ୍ତି ଉଁ ନର୍ସିଂ ପାଇଁ ବହୁତ ଫୋର୍ସ କରିଛନ୍ତି ନର୍ସିଂ କର ନର୍ସିଂ କର ଲିଙ୍ଗ ନର୍ସିଂ କର ମୁଁ ଇଣ୍ଟରେଷ୍ଟ ଦେଲିନି କାହିଁକି ନା ଏତେ ଛୁଞ୍ଚି ଫୁଞ୍ଚି ଦେଖିଲେ ମୁଁ ଯେମିତି ଡରୁଛି। ମୁଁ ହାଟ ହାଟଚୋକ ହେଇଯିବ ମୋ ବ୍ଲଡ ଦେଖିଲେ ମୋ ଦେହ ହାତ
ଆଉ ଆମ ପୁଅ ଆମ ପୁଅ ହସ୍ପିଟାଲରେ ତ ରୁହେ। ଏ ରହିଛି ଯୋଉ ସବୁବେଳେ ଅପରେସନ ତ ଅପରେସନରେ ରହୁଛି ଓଟି ରେ ରୁହେ। ସେ ସାରଙ୍କ ସହିତ ମାନସ ସାରଙ୍କ ସହିତ। ତାର ସବୁବେଳେ ଅପରେସନ କଟାକଟି ଭଲ ମନ୍ଦ ଦିନକୁ ପାଞ୍ଚେ ଦଶ ଅପରେସନ ରାତିକେ ରାତି ଦିନେ ଦିନେ ରାତି ସାରା ଅପରେସନ ହଉଥିବ ଏ ଶୋଇପାରେନି ଆମ ପୁଅ। ଆଉ ଏଇଥର ସିନା ଏଇ ହସ୍ପିଟାଲ ସେ ହସ୍ପିଟାଲ ଟା ବନ୍ଦ ହେଲେ ବୋଉ ଯିବାକୁ ଦୁନିଆ ପ୍ରକାର ହେଇଗଲା ବହୁତ ସାରା ଗୋଟେ ଜିନିଷ ମାନେ ଲାଇଫ ରେ ଏମିତି ଘଟିଯିବ ବୋଲି ଆମେ ବି କେବେ ଭାବିବି ନଥିଲୁ। ମାନେ। ପୁଅ ସହିତ ଏମିତି କିଛି ହେଇଯିବ ପୁଅଟା ଏମିତି ହେଇଯିବ ଆମେ କେହି ବୋଲି ମାନେ ଆଶା ବି କରିନଥିଲୁ। ଏମିତି ହେଇଗଲା ସିଏ ମାନେ ସବୁ ଜିନିଷ ଛୁଞ୍ଚି ଇଞ୍ଜେକ୍ସନ ଫିଞ୍ଜେକ୍ସନ ଯାହାକୁ ସେ ଦବ କେହି ଜାଣିପାରିବେନି। ମାନେ ସମସ୍ତେ ଆସିବେ ତା ପାଖକୁ ଇଞ୍ଜେକ୍ସନ ଦବାକୁ ଯାହାର ଯାହା ହେଇଥିବ। ସେ ପୁଅ ଏତେ ସୁନ୍ଦର ଭାବରେ ଇଞ୍ଜେକ୍ସନ ଦେଇଦବ ଯେ କେହି ଜାଣିପାରିବେନି ଯେ ସେ ଦେଲା। ଛି ଛି ଛି କହନା କହନା ମା ମଙ୍ଗଳା ମା। ମୁଁ ବା ରାଗିକି ସେଇ ଦିନରୁୁ ତାକୁ ବିଲ ଲ ଫୋନ କରୁନି ତାକୁ ଜମା ଫୋନ କରୁନି ମୁଁ ସିରିୟସଲି।
ନା ନା ତାକୁ ଦେଖି ଲାଗୁ
କନି ମୁଁ ରଜରେ ଆସିଥିଲା ଆମ ଘରକୁ କ ଲଗେଇ ଦେଖ ସେଟ ସେ ଯଉ ଆର ଝିଅ ଟା ସେଇଟା ଗୋଟେ ତାଙ୍କର ପାଖ କିଛି ବା କୋର୍ଟ ମ୍ୟାରେଜ କରିଦେଇଛି। ସେଟା ସେ ଗୋଟେ ଦୁନିଆ ନଫଡା ହଉଛି ଏଥିରକାଳେ ଯାଇକି ଆମ ଧର୍ମଶାଳା ସେ ଯାଇକି ଦେଇଥିଲା କମ୍ପ୍ଲେନ ସେଟୁ ସବୁ ଜିନିଷ କଥା ହେଇଛନ୍ତି ସେ ଯୋଉ କହିଛି ସେ ଯୋଉ ତାଙ୍କର ସେ ଆଇ ଆଇ ସି କହିଛି କଲା ତାଙ୍କ ଘର ଲୋକଙ୍କୁ ତା ବାପାଙ୍କୁ ଡକେଇ ଏ ବିଷୟରେ କ କଥାଟ ହେବେ ଘର ପଇସା କିଛି ନିଅନ୍ତୁ ବୋଧେ ଯଦି ପଇସାକୁ ଇଏ କରିଦେବେ କରିଦିଅନ୍ତୁ ଏମିତି କଣ କହୁ ବାପା ମୋ ବାପା ମାଙ୍କର ଗୋଟିଏ ପୁଅ ମୋ ଭଉଣୀ ଦି ଜଣ ବାହା ହେଇ ଯାଉଛନ୍ତି ବାପା ଏକୁଟିିଆ। ଆଉ ମୁଁ କେମିତି କଣ କରିବି ସେ ପା ଜଗ କାଷ୍ଟ ବି ଇଏ ନୁହଁ। ଆଉ କେମିତି ମୁଁ କଣ କରିବି ନା ତ ଅସମ୍ଭବ ଏଇ ଏ ସ ସେ ପୁଅ ସବୁ ତା ସହିତ କହିଛି ସେ ଯଉ ଆଇ ଏ ସି କହିଛି ତମେ ତ ଜାଣଆ ସୁଣିଆ ପିଲା ପଢ଼ା ପିଲା ଆଉ ତମକୁ କଣ ବୁଝେଇବି ଏମି ସବୁ କଣ କଥାବାର୍ତା ହେଇଛନ୍ତି।
ନା ନା ଇଏ କେମିତି ବି କୋର୍ଟ ମ୍ୟାରେଜ କରିଦଉଥିଲା। ଏ ପାଗଳର ନା ଭଲ ଲୋକ
ଭଲ ହେଇଥିଲେ କେବେ ତ କରିନଥାନ୍ତା ଭଲ ନୁହଁ ମଦୁଆ ବେଧୁଆ ପା ଆଉ ଭଲ କଣ?
ସେଏ ତାଙ୍କୁ ନିସାରେ ନିସାରେ ନ ନେଇକି କୋର୍ଟ ମ୍ୟାରେଜ କରାଇଦେଇଚି।
ହୁଁ ସେପା କହୁ ସିଏ କହୁଛନ୍ତି ସିଏ କୋହୁ ସେ କହୁଛନ୍ତି ହେଲେ ବି କଣ ଯ କହିବ ଯିଏ କହିବ ମତେ କରେଇଦେଇଛି ଏଇଟା କିଏ ବିଶ୍ଵାସ କର କଣ ଛୋଟ ଛୁଆଟେ। କ୍ଷୀର କିିଆ ଛୁଆ ଏ ସବୁ କି ନେଇ କରାଇ ଦିଅନ୍ତି ଏଟା ଗୁଟା ବିଶ୍ଵାସ କେବେ କିଏ କରିବ। କେହି କେବେ ବିଶ୍ୱାସ୍ କରିବେନି। ଣ କରିକି କହିବାର କଁ ଅଛି? ଆଉ କଣ ଭଲ? ସେ ଆମ ଗାଁ ଖଣ୍ଡକରେ ସମସ୍ତେ କହିବେ ଆ ତୋ ଭାଇ ନନା ନା ତୋ ଭାଇନା ଧରିକି ପା ତୋ ଭାଇନା ଧରିିକ କି ନୁହଁ ତାକୁ ପୁଅକୁ କୁହନ୍ତି କଣ ସେ ଭଲ୍ ପିଲା ଟା ଗାଁରେ ଗୋଟେ ସେ ଗୋଟେ ପିଲା ନା ପିଲା ଖଣ୍ଡେ ବାହାରୁଛି ଇଏ ସିଏ କୁହନ୍ତି। ଆଉ ଦେଖିଲା ବେଳକୁ ଏମିତି ଏମିତି ସିଚୁଏସନ ମୋ ବୋଉ ଯିବାକୁ ଏମିତି ହେଇଯିବ ବୋଲି ନାଇ ଭାବିିନ କଣ କରି
ସେ ଝିଅ ମାନେ କଣ ବୋଲି କେବଳ ମାନେ କୋଟ୍ ମ୍ୟାରେଜ୍ କିନ ଅଲଗା କିଛି ଲିଭିନ୍ ଫିଭିିନ୍ ରେ ବି ରହୁଥିଲେ କିଛି ପ୍ରୁଫ୍ ର।
ଆଉ କଣ କୋଉ ଖାଇବା କିଏ ଆଣିଦେଲା ନା ନାଇଁ? ସି ଦିବସ।
ଆୟାଁ ଟିକେ ଭାଉଜ ଗୋଟେ ସେକେଣ୍ଡ ରୁହ ଆଜ୍ଞା ସାର୍।
ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା। ମତେ ପଠେଇଛନ୍ତି କିନ୍ତୁ ମୁଁ ଜାଣିପାରିଲିନି ସୁଇଫ୍ଟି ଗାଡିର ତ? ହଁ ବଲେର ନିଓର ଦେଖିଦୋଉଚି ଦେଖିଦୋଉଚି ପଠୋଉଚି।
ଆଜ୍ଞା। ମୁଁ କିଛି ପିଡ଼ିଏଫ୍ ତ କରିନି। ଠିକ କରି ସାରେ ଏଇ କଣ ଆଇଲା ଏଇକ୍ୟାପ୍ ରେ ଯୋଉ ଦେଇଥିଲଥିଲେ ୱାଗ୍ନର୍। ହଁ।
ରଖ।
କୁହ ଭାଉଦା
ହୁଁ। ହୁଁ ନାଁ ମୁ କଇନି ଝିଅ ଟା କଁ ଖାଇବା ଆଜି ନେଇଚି କଁ ଖାଇଲା?
ସିଏ ବାନାନା ନେଇଥିଲା ଆଉ ଗୋଟେ କଣ ନେଇଥି ଲା ପା ଫ୍ରଡ୍ ଆଉ ବାହାନା ଆଉ ଇଏ ଦେଇଥିଲା
ଟାଇମ୍ ରେ କଁ ଖାଉଚି?
ଲଞ୍ଚ୍ ଟାଇମ୍ ରେ ସେଟା ସ୍କୁଲ୍ ରେ ଦିଅନ୍ତି।
ହୁଁ ହୁଁ ସେଇଆ ଭାତ ଫାତ ଯାହାହେଲେ ଖାଉଥୁବ ଆଉ। ଖାଇ ନା ହାତରେ ସେ ଖାଏନା?
ହଁ ହଁ ହଁ ସିଏ ପୁରା ହାତରେ ତାର ଆଉ କିଛି ତାକୁ ଖୁଆଖୁଇ ନାଇଁ। ସିଏ ହାତରେ ଖାଇବ ନିଜେ ବି ଗାଧେଇ ପଡିବ ସବୁ କରିପାରିବ ଖାଲି ଡ୍ରେସ୍ ଫ୍ରେସ୍ ଟା ଟିକେ ଭଲକି ପିନ୍ଧିବା ଜାଣିନି ପିନ୍ଧିବା ଶିଖିଗଲେ ସରିଲା।
ନା ସେଇଆ ତ ହାତରେ ଖାଇଲେ ଛୁଆ ଭଲ, ଯୁଆର ବି
ସିଏ ମୋ ଝିଅ ଟିକେ ବେଶୀ ଭଲ ପାଏ ଲି ପୁଆଇଙ୍କୁ ଲିପୁଆଇ ତାଙ୍କୁ ଟିକେ ବେଶୀ କେୟାର କରନ୍ତି ତ, ଖୁଆଇଦବା ତାକୁ ଗେଲ କରିବା ତାକୁ କ ପ କହିବା ସେଥିପାଇଁ ଟିକେ
ସିଏ ପା ପୁରା ସିଏ ପୁରା ସିଏ ସମସ୍ତଙ୍କ ସହିତ ଆମ ଝିଅ ନା ମାମାଲୋ ପିଇସା କାଇଁ ଆସୁନାହାନ୍ତି ମାମା ଲୋ ପିଇସା କାଇଁ ଆସୁ ନା କଣ ପାଇଁ କି? ପିଇସା ଆସିଲେ ଟିକେ ମୋବାଇଲ୍ ଦେବେ ସବୁବେଳେ ଆ ପିଇସା ଯାହା କହିବେ ପିଇସା ରାଗ କରନ୍ତିନି ଛୁଆ ଅଛନ୍ତି ଲୋକ ରାଗି ଯିବେ ସାଙ୍ଗେ ସାଙ୍ଗେ ତା ପିଇସା କୁ ଯେତେ ଯିଏ କହିଲେ ଯାହା ପିଇସା ରାଗନ୍ତିନି । ଛୁଆ ଲୋକ ତ କଣ କହିଲା ଆଉ? ରାଗନ୍ତି ସେ ସେଥିପାଇଁ ନନା ଏଇ ଯୋଉ ଅଙ୍ଗୁୁର ଝିଅ ସେ ସେମତି ଆସିବ ଡକ୍ଟର ଡକ୍ଟର ରାଜା ସିଏ ସବୁବେଳେ ସେମିତି ତା ଦେଖୁ ଡେଲି ନାଚ। ମା ବଢିଆ ଛୁଆଟେ ଆଉ ଜି ଅଙ୍ଗନବାଡି ପଳୋଉଛି ଆପେ ଆପେ ଟ୍ୟୁସନ ଏ କା କହୁଛି ପଳେଇବି ଆଉ ସବୁ କଥା ଖାଇବ ଅଙ୍ଗୁର କହିବ ଆଉ ସାନମା ଆଉ ଝିଅକୁ ସବୁ ମୁଁ ରାଗ ଗୁଣ୍ଡ ପକୋଉନି ସବୁ କଥା ଖାଇବ ତରକାର ର ଝୋଳ ଆଳୁ ଲଗେଇକି ଆଇଁଷ ମଟନ ଚିକେନ ମାଛ ସବୁ ଖାଇବଲ ଶିଖା। ନ ଖାଇଲେ ତ ବାପା ଭଳିଆ ହେଇଛି ସ୍ୱାସ୍ଥ୍ୟ। ଝିଅ ସବୁ ଖାଇ